ହଁ। ହ୍ୟାଲୋ।
ମାଉସୀ ତ
ହଁ, କହୁନାଁ? ହଁ, କୁହ ଶୁଭୁଚି।
ବର୍ଷା ହଉଛି ନାଁ ସେଥିପାଇଁ କି ପଚାରିଲି। ଶୁଣା ଯାଉ ନ ଥିଲା।
ହଁ ବହୁତ ଯୋ ହଁ ହଁ ନାଇଁ ଶୁଭା ଯାଉଛି ଯୋଉ ବର୍ଷା ହଉଛି ତ ଏସି ଟିକେ ପ୍ରୋବ୍ଲେମ ଦେଖେଉଛି ଆଉ। ଆଉ ସବୁ ଭଲ?
କୋଉ ଯାଗାରୁ, କୋଉ ଜାଗାରୁ କହୁଥିଲ?
ମୁଁ ଏ ଭୁବନେଶ୍ଵର ମୁଁ ଭୁବନେଶ୍ୱର ଭିତରୁ କହୁଚି। ହେଲା। ଆଉ ତମେ? ତମେ?
କୋଉ ଟାଉନ ରୁ? ହୁଁ।
ହଁ-ହଁ,
ହୁଁ କଣ କଣ କରୁଛ ରୋଷେଇ କରୁଛ ନାଁ କଣ?
ରୋଷେଇ ହଁ ରୋଷେଇ ଟିକେ ଚାଲିଛି ବର୍ଷା ଦିନ ତ ଖାଲି ବର୍ଷା ହଉଛି ଆଜି, ହୋଲଡେ ବର୍ଷା ହେଉଛି ପୁରା,
ହଁ ଆଉ ନାଇଁ ଆମ ଘରେ ତ ବାପା, ହଁ ଆଉ ତିନି ଦିନ ଲାଗିବ ନିଉଜ୍ କହୁ ନିଉଜ୍ କହୁଥିଲା ଆଉ ତିନି ଦିନ ଲାଗିବ ଛଅ ତାରିଖ, ତାପରେ ଛାଡି ଯିବ ବର୍ଷା, ଯଦି ତାପରେ ଲଘୁଚାପ ହେଲା ତ ତାହେଲେ ଲାଗିବ, ନହେଲେ ଛଅ ତାରିଖ ଯାଏ ଅଛି, ପାଞ୍ଚ ତାରିକି କି ଛ ତାରିଖ ଯାଏ ଅଛି,
ହଁ ଭାଇ ଏ ଯୋଉ ବର୍ଷା ହଉଛି କୁଆଡ଼େ ଘରୁ ବାହାରି ହଉନି ଆଉ ଚବିଶ୍, ଝଣା ଚପୁରୁ ଚାପଡ଼ ଘର ଦ୍ଵାର ସବୁ ହୁଁ, ଆଉ କଣ ରୋଷେଇ କରିଥିଲେ?
କହୁଛନ୍ତି, ବେ ସେ କରିଛି ଆଉ ଆଳୁ ଭଜା କରିଛି,
ଏୟା ହଁ ଆଳୁ ଭଜା କରିଛନ୍ତି ଅ ମୁଁ ଟିକେ ସନ୍, ସନ୍ତୁଳା ପାଣି ସନ୍ତୁଳା କରିଛି ଆଉ ରୁଟି କରିଛି ଖାଇବ,
ଆଚ୍ଛା ଆପଣଙ୍କର କଣ ପିଲାଙ୍କର ଖାସ୍ କଣ ବନାନ୍ତି? ସେ ଆପଣ ମନା କରୁଛନ୍ତିି କିନ୍ତୁ ଏମିତି ଭଲ ବନାନ୍ତି, ତାର ଗୋଟେ ବ୍ରେକଫାଷ୍ଟ,
ଭଲ ଆଉ ଭଲ ଦେଖିଲା ବେଳକୁ ତ, ହୁଁ-ହୁଁ, ଆଳୁ ପରଟା ଭଲ କରେ ଯେ ଆଉ, ଆଇଁଷ ନନଭେଜ ଉପରେ ଟିକେ ଭଲ କରେ ଏଇ ଯୋଉ,
ହଁ ଆଳୁ ପୁଳଟା ବି କେମିତି କଣ
କଁ କହିଲ?
ଖାଇଛି, ସେଠି ତ ମନେ ପନିଁ କି ଖାଇନି,
ହଁ-ହଁ ଘରେ ବନେଇଲେ କଣ କି ଆଳୁଟାକୁ ତ ସିଝେଇ ଦେଇକି ଟିକେ ପିଆଜ-ପିଆଜ ଟିକେ, ଧନିଆ ପତ୍ର ଟିକେ ଜିରା ଗୁଣ୍ଡ ସବୁ ଦେଇକି ଚକରା ଚକରି କରିଦବ ଟିକେ, ଅ ଚକଟିକି ତାକୁ ଗୋଟେ ରୁଟି କନ୍ ବଡ଼ ଗୋଳା କରିଛି, ତାକୁ ଟିକେ ପିଠା ଭଳିଆ କରିକି ସେ ଆଳୁକୁ ପୁରା ପୁରଇ ଦବ ପୁରା ଭଳିଆ କରିକି ତା ବେଲି,
ମାନେ ସେଇ ଯୋଉ ଭିତରେ ପୁର କରିକି ଦବ ସେଟା ଫାଟିକି ଗନି ମାନେ ଚାରିଆଡେକୁ, ସେମତି କଁ ହବ,
ବଡ଼ ଗୁଳା କରିବ ହୁଁ ଅଳ୍ପ, ବଡ଼ ଗୁଳା କରିବ ଅଳ୍ପ,
ସେ ଯଉ ଆଳୁ ପାଚୋ ହଁ ସେ ଯଉ ଆଳୁ ପାଚାେ, କେବଳ ମାନେ ଯୋଉ ସିଝେଇକି ମାନେ କରିଦବଡଟ ଆଉ, ମାନେ ସିଧା କରିବ ଆଉ ଏମିତି ତାକୁ କିଛି ଏମତି ଫୁଟା ଫୁଟିକି ଭଜା ଭଜିକି ଏମତି, କି କରହିବନି ପାଗ କରିବନି,
ନା-ନା କିଛି ନାହିଁ ତମେ ଖାଲି ଆଳୁ ଚକଡି ଦବ, ଆଳୁ ଚକଡିକି କଁ କରିବ, ତା ଦେହରେ ଟିକେ ଧନିଆ ପତ୍ର ଚୁନ-ଚୁନ କାଟିଦବ ପିଆଜ ଚୁନ- ଚୁନ କରି କାଟିଦବ ଟିକେ, ହିରା ଗୁଣ୍ଡ ଦେଇଦବ ତାପରେ ଟିକେ
ପୁରା ଖୁଲିବ ସେଗୁଡାକ?
ହାଁ?
ଫୁଲିବ ସେଇ ଯୋଉ ଫୁଲିବ?
ଶୁଭୁନି କଣ କଇଲ?
ମୁଁ କଲି କଁ
ହଁ।
ଯୋଉ ସେକିଲା ବେଳେ ଯୋଉ ମୁଁ କଇଲି ପରଟା କୁ ଯୋଉ ଶେକିବ ତାୱାରେ ସେଟା କଣ ଫୁଲିବ କି?
ନା ନା ବୁଲିବନି ଟିକେ ଫୁଲିବନି ସିଏ କିନ୍ତୁ ତମେ ତ ତମେ ଅ ବଡଗୁଳା କରିକି ଜଷ୍ଟ ଅଳ୍ପ ଟିକେ ଚାମଚରେ ସ୍ପୁନ୍ ରେ ଯୋଉ ଉ ପୁର ଟିକେ ଦେଇକି ତାକୁ ପୁଣି ଟିକେ ଗୋଲ ଭଳିଆ କରିକି ଚିପିକି ଯେମିତି ପିଠା ହଉଚି ସେମିତି ଆସ୍ତେ ଆସ୍ତେ ବେଲି ଦବ ବେଲି ଦେଇକି ଟିକେ ସ୍ ସିମ୍ ଆଞ୍ଚରେ ଅଏଲ୍ ଦେଇକା ଆସ୍ତେ ଆସ୍ତେ କଲେ ସେ ରେଡ୍ କଲର ହେଇଯିବ ତାକୁ ଭଲ ଲାଗିବ ଖାଇଲେ।
ହୁଁ ହୁଁ ନାଇଁ ମୁଁ ସେଟା କରେନି ବି ହଁ ଦେଖିଆ ବନେଇବି କାଲି ବନେଇବି। କହିବି ଆଉ କଣ କଣ ତା ସହ କଣ ଖାଇବାକୁ ଭଲ ଲାଗିଲା?
ତା ସହିତ କିଛି ନାଇଁ ଟମାଟୋ ସସ୍ ଟିକେ ଦେଇ ଖାଇବ ଭଲ ଲାଗିବ।
ଆଛା ଟମାଟର୍ ସକ୍ସ୍ ନା?
ହଁ ଆଉ ତମେ କଁ ଭଲ ବନାଅ?
ତର୍କାରି ଭଲ। ସମସ୍ତେ କହିଥିଲେ ମୁ ଭଜା ଟିକେ ଅଧିକା କରିଦେଲେ ମୋ ହାତରେ ଭଜା ଭଲ ହୁଏନି ଆଉ ସିଏ ତାପରେ ବିରିଆନି କଲେ ପୁଡା ଶାକାହାରି ମୁଁ ତ ମାନେ ବିରିୟାନୀ ଘରେ ବନାଏ ଯାହାବି ଜିନିଷ ପ୍ରାୟତଃ ଆମ ଗାଁ ଆଚୁଆଲି ଅନୁଗୁଳୁ ତ ସବୁ ବେଳେ କେମିତି ଖାଇବୁ। ଗୋଟେ ପିଲାବିଯାହାବ ବି ଜିନିଷ ଶିଖି ଦେଖେ ତାପରେ ପୁଣି ସେଟାକୁ ଘରେ ହିଁ ବନାଏ ତ ସମସ୍ତ ଖାଉ ମଶିକି ଖାଉ ସେଗୁଡ଼ାକ ଆଉ। ପାସ୍ତା ବି ବନାଏ ୱଇଟ୍ ସସ୍ ପାସ୍ତା ବି ବନେଇଛି ମ୍ୟାଗି ବି ବନାଏ ଆଉ ରୋଡ୍ ବି ବନେଇଚି।
ଫେବ୍ରାଇଟି ପାସ୍ତା କିନ୍ତୁ ମୁଁ ପାସ୍ତା ଜମା କରି ଜାଣିନି କିନ୍ତୁ ମୋ ଫେବ୍ଟ୍ ରାଇଟ୍ ପାସ୍ତା କାରଣ ମୁଁ
ପାସ୍ତା ଟା ବି ସେଏମିତି। ମାନେ କୌଣସି ଦିନ ଯୋଉ ବି ପରିବା ମାନେ ପାସ୍ତା ଟାକୁ ସିଝେଇକି ରଖ୍ ତାପରେ ଯେତେବେଳେ ସିଝେଉନ୍ତି ପାସ୍ତା ଟାକୁ ତ ନି ଚଳେ ସେଟା। ଲାଗିଯାଏ ମାନେ ଉଁ ଖାଲି ଅଏଲ୍ ଦେଇକି ସେଟାକୁ ସିଝେଇକି ରଖିଦବ। ଯୋଉ ଯୋଉ ଯୋଉ ଯୋଉ ବି ଆପଣଙ୍କ ମାନେ ପରିବା ଆପଣଙ୍କ ପାଖେ କ୍ୟାପ୍ସି କମ୍ ହେଲା ଗାଜର ହେଲା କୋବି ହେଲା ମାନେ ବନ୍ଧାକୋବି ହେଲା ଫୁଲକୋବି ହେଲା ମଟର ହେଲା। ଆପଣଙ୍କ ପାଖରେ ଯାହା ସେଇ ହିସାବରେ ପକେଇକି କରିକି। ମାନେ ଯେତେବେଳେ ନର୍ସିଂ ପୁରା ସିଝିବନି କି ପୁରା ଦରସିଝା ବି ରହିବନି ଟିକେ କଞ୍ଚା ଥିବ। କଣେ ପ୍ରସ୍ ସବୁ ଦେଇଦବା ମାନେ ସୋୟା ସସ୍ ଚିଲ୍ଳି ସସ୍। ଟମାଟୋ ସସ୍ ଦେଇଛି ସେଇ ସସ ର ସ୍ମେଲ ଟାକୁ ଯିବାକୁ ଦେବ। ତାପରେ ସେମଥି ହେଇକି ଆପଣ ପାଖ କଣ କର ଟ ଅଳ୍ପ ଟିକେ ସେ କନଫ୍ଲୋର ଦେଇକି ତାର ଫ୍ଲେମ କୁ କରିବା ପାଇଁ କ ସେଇଥିରେ ମାନେ ପକେଇଦେବି ସେଇ ଥିଲେ ଯୋଉ ଆପଣା ପରିବା ଗୁଡାକୁ ଭାଜିବେ। ତ ସେଇଥିରେ ପକେଇଲା ପରେ ଆପଣଙ୍କର ଯୋଉ ଆସ୍ତା ଥିବ ସେଗୁଡ଼ାକୁ ପକେଇବେ। ତାକୁ ଚାଷସ ଆପଣ କରିଦବେ ସେଥିପାଇଁ ହିଁ ସେ ଅଫ୍ କରିଦେବେ ଆଉ କିଛି କରିବା ଦ ଦରକାର ନାହିଁ ତାପରେଙ୍କୁ ମନ କରିି ମାନ କର ସେଟା ସଜେଇକି ଆପଣ ଯଦି ଖାଇବେ ଯେତେବେଳେ ଦେବେ। ସେଇଟା ମାସଲା ପାସ୍ତା। ଆଉ ଏମତି କହିବାକୁ ଗଲେ ବିରିୟାନୀ ତ ଆପଣ ଜାଣିଥିବେ ଚିଲି କୋବି ତ ଜାଣିଥିବେ। ସେମିତି ଚିଲି କୋବି ଯେମିତି ପନିର ସେମିତି ବାକି ଏଟା ଆମ ପାଇଁ ଟିକେ ରହିଲା। କି ଆମେ ବିନା ପିଆଜ ରସୁଣ ଏଗୁଡା ଆମେ କରିବୁ କେମିତି। ବିନା ପିଆଜ ମାନେ ହି ଚିଲି ହଁ ନା ନାଇଁ।
ହଁ ଠିକ୍ କଥା।
ତ ସେଇଥିପାଇ ଟିକେ ଆମକୁ ସେ ମାନେ ତାର ଭିତରେ ଅଛି ବନେଇଲା ବେଳକୁ ଟିକେ କଷ୍ଟ ହୁଏ। ଆଉ ନହେଲେ ସବୁ ଜିନିଷ ଠିକ ଠାକ ହିଁ ଲାଗେ ମାନେ ଆ ଆପଣ ଦେଖନ୍ତୁ ଯୋଉ ଅ ଭଲେ ପାଚେରୀ ବନାଛ ଅନନ୍ତ ବାସୁଦ ଖାଇଥିଲେ ପାଚେରୀ ସେ ପାଚେରୀରେ ମତେ ଭଲ ଲାଗେ ଗୋଟେ ଦିନ ମୁଁ ଖାଇଥିଲି ମତେ ଭଲ ଲାଗିଥିଲା। ମୁ ସେଇ ଡାଳିମ୍ୱ ସବୁ ସବୁ ଫଳ କାଟି ଦେଇଥିଲି। କାଟିକି ନଡିଆ କୋରିକି କରିଦେଇଥିଲି ସ କରି ଦେଇେଇକି। ଅଳପ ଟିକେ ଚିନ ଦେଇକି ସେଥିପାଇଁ ଟିକେ ହବ କଣ କହିଲ ଚାଟ ମସଲା ପକେଇ ଥିଲି।
ହୁଁ।
ହଁ ସେଟା ତୁଳସୀ ପତ୍ର ଦେଇକି ଆପଣ ଠାକୁରଙ୍କୁ ଭୋଗ ବି ଲଗେଇପାରିବେ। ଆଉ ଖାଇ ବି ପାରିବେ।
ହଁ ଭଲ ଲାଗିବ ନା।
ମାନେ ଭୋଗ ଲଗେଇବା ପାଇଁ ତ ଆକଚୁଆଲି ଏଗୁଡାକ ଭଲ ଜିନିଷ। ଆଉ ଆମେ ଏମିତିକା ଆମେ ତ ଆମେ ଦିଟା ଆମର ଆ ଅର୍ଣ୍ଣ ଭୋଗ ତ ଲାଗିବନି ଖାଲି ଫଳ ଭୋଗ ଏଇ ଟାଇପର ଭୋଗ ଆମେ ଦେଇପାରିବା ଠା
ଓହୋ ଆଉ ଘରେ କିଏ କିଏ ଅଛନ୍ତି?
ଆଉଟ ମା ଏ ପପା ଆଉ ମୁ ବଡ। ଘରେ ଥାଏ। ନା ନା ମୁ
ଓହୋ ପାଠ ପଢୁଛନ୍ତି ଓହୋ ଯା ହୋଉ। ବାବା ପାଠ ପଢେଇିକି ବି ଏପଟେ ରୋଷେଇ ବାସର ଆଇଟମ ଜାଣିଛନ୍ତି ଭଲ ଆମେ ପାଠ ପଢ଼ିଲା ବେଳେ ଜମା ରୋଷେଇବାସହିଁ କରୁନୁ।
କିଛି ନୁହ ମାନେ ମୋ ମା ସବୁ ଯିନିଷ କରନ୍ତି ତ ମତେ ତାଙ୍କ ଠାରୁ ଶିଖିବାକୁ ଭଲ ଲାଗେ। ତ ମତେ ଏଇ ଲାଗିକି ମାନେ ମୁଁ ସେି ଯେତେ ଘରକୁଛି ମୋ ମାଆଙ୍କୁ ସେଇ ଜରେ। ଛୁଟି ସି ଟିକେ ଯାଇକ ମାନେ କାମ କରୁ। ତ ମୁଁ ସେଇ ଟାଇମ୍ ରେ ରୋଷେଇ କରିବା ସବୁ ଜିନିଷ ମୁ କରେ ଘରେ। ନା ଆଉ ତା କ କରନ୍ତି ବାଡି ପଖାର କାମ ଗାଇ ବି ଅଛି ଗାଇଗଛୀ ଅଛନ୍ତି ତାଙ୍କ କାମ ସେଗୁଡାକ ମା କରନ୍ତି ଆଉ କାମ ଗୁଡା କ ଡ୍ରେସ୍ ସଫା ସଫି, ସେଇ ସବୁ କାମ ମୁ କରିଦିଏ ଆଉ। ଭଲ ଲାଗେ। ତାପରେ ବାହା ହେଇକି ଶାଶୁ ଶଶୁଙ୍କ ସେବା କରେ। ବାପା ମାଙ୍କ ।
ହଁ।
କରିବା କଥା ଆକ୍ଚୁଆଲି। ବାପା ମା ହବନି। କିନ୍ତୁ ଯେତିକି ପାରିବୁ ସେତିକି ତ ସବୁ
ହଁ ସେଇଟା ତ ସତ କଥା। ହୁଁ, ଆଉ ହୁଁ ତାହେଲେ ଘରେ ଆପଣ ଏତିକି ରହୁଛନ୍ତି ପରିବାର, ନା କୁଆଡେ ରଜରେ କୁଆଡେ ବୁଲାବୁଲି କଲେ ନା କଣ?
ନାଁ ରଜ ପିଠା ବି , ସମସ୍ତଙ୍କ ଦେହ ତ ଭଲ ନଥିଲା। ସମସ୍ତଙ୍କୁ ଏବେ କଣ, ଆପଣ ଖାଇବେ ନା କଣ?
ନାଇଁ ନାଇଁ ଏବେ ଖିଆ ହବ ଏବେ, ହ ହବ ନଅଟା ଦଶ ପନ୍ଦର କଡିଏ ଭିତରେ ଖିଆ ପିଆ ହବ। ମୁଁ ଟାଇମ ଦେଖ
ହଉ ଠିକ ଅଛି ଆପଣ ଯାଆନ୍ତୁ। ଖିଆପିଆ କରନ୍ତୁ, ମୁଁ ବି ଯାଉଛି ଖାଇବି, ଖାଇକି ଶୋଇବି। ହଉ ହଉ ରଖୁଛି? ହଁ ହଁ।